ହାଲୋ।
ହଁ ବେ।
ହଁ କୁନୁ କହ।
କଣ କରୁଚୁ।
ଏଇ ଯାଇଥିନି ଟିକେ ମାର୍କେଟ ଆସିଲି ଏବେ।
ଓହୋ ମୁଁ ଏଇ ବସିଥିଲି ଆଉ।
ନା ବେ ହଁ ଖାଇସାଇଲିଣି କହନି ମାର୍କ କେ ଟିକେ ଯାଇଥିଲି ଏମରଜେନ୍ସି କାମ ଟିକେ ପଡିଗଲା ତ।
ଓହୋ ଆଉ କଣ ଖାଇଲୁ କଣ? ହୁଁ।
ତୁଆ ଖାଇଥିଲି।
ଓହୋ ଆଉ ରାତିରେ କଣ ଖାଇବା ହଉଛି ତମର?
ରାତିରେ କିଛି ହେଇନି ଯା ମାର୍କେଟ ଯାଇଥିଲି ବୋଉ କୁ ଆଣିବାକୁ ତ ବୋଉ ଆସିଲା ଟିକେ ଗାଡିରୁ ମାମୁଁଘରୁ।
ହଁ।
ସେଇ ଗାଡିରୁ ଆଣିବାକୁ ଯାଇଥିଲି ଏ ତ ନେଇକି ଏବେ ଆସିଲି। ବୁ କଣ କରିବ ଖାଇବାକୁ ରାତିରେ ଆଉ।
ଓହୋ।
ବୋ ମାମୁଁ ଘର ଯାଇଥିଲା ରଜ ଟାଇମ ରେ ରହିଥାନ୍ତା
ହଁ।
ସିଏ ରହିଥାନ୍ତା ଯଦି ତାପରେ ତା ଦେହ ଟା ଟିକେ ଭଲ ଲାଗିଲାନି ସେ ଯାଇ ପଲିଆଇଲା।
ଓହୋ ନା ଆମର ଏଠି ରାତିରେ ମମି କରୁଛି ରୁଟି ଆଉ ସୋୟାବିନ୍ ଆଳୁ ତରକାରୀ।
ଓହୋ ହଁ ମତେ ସୋୟାବିନ୍ ବହୁତ ଭଲ ଲାଗେ ଯେ ସୋୟବିନ୍
ହଁ ମୋତେ ହଁ ଚିଲ୍ଲି ସୟାବିିନ ଟିକେ ଅଧିକ ଭଲ ଲାଗେ ଆଉ।
ହୁଁ। ତମେ ସେ ତମ ସେପଟେ ଏଇଥର ପଣସ ହେଇଛିି ନା? ଯୋଉ ଗଛ ରେ ସବୁ ବାଡି ରେ ଲାଗିଥିବ।
ହଁ ଆମର ସେଇଭଳିଆ ହେଇଛି ଆଉ ଗୋଟେ ଗଛରେ ହେଇଛି ଆଉ ଗୋଟେ ଗଛରେ ହେଇନି।
ଓ ହୋ ଆଉ କାଇଁ ଦେଲନି ଏଥର ଆମ ଘରକୁ ପଠେଇଲନି ସବୁଥର ପଠାଅ।
ହଁ ଏଇ ଛୋଟ ଛୋଟ ହେଇଛି ତ ବଡ ବଡ ଟିକେ ହେଲେ ପଠେଇବୁ ଆଉ।
ପଠେଇବୁ ମତେ ହେଲା।
ହଁ ହଁ।
ବୋଉ ପଚାରୁଥିଲା କହିଲା କାହିଁ ତାଙ୍କର ଦେଲେନି କି ଏ ଥରକ? ମୁଁ କହିଲି ହଁ ସେ ସବୁ ଥର ଦିଅନ୍ତି ଏ ଥର ଦେବେନି ନା।
ହଁ ପଣସ ଦେଲେ ଟିକେ ପଣସ ପକୁଡା ଟିକେ କରିବ।
ମୋ ବୋଉ କଣ ଭାବୁଛି ଯାଞ୍ଚୁ ନା ମୋ ବୋଉ ଭାବୁଛି ତୋର ମୋର କଜିଆ ଵୋଲି। ହେଇଯାଇଛି ନା କଣ। ବୋଉ ସେ କଥା କହୁଛି ତା ସ କଥା ହଉନୁ କି କାହି ତାଙ୍କର ପଣସ ଆସିଲାନି। ମେ ନା କଜିଆ କାହିଁକି ହବ ଏଇ ସବ ମାଗଣା କଥା ଯେତିକି ସବୁ ତୋ ପାଖରେ କଜିଆ ଯେ ନୁହଁ ସେ ବା ତା ପାଠ ପଢା ଟିକେ ବ୍ୟସ୍ତ ଅଛି ମୁଁ ବି ଏପଟ ଟିକେ ବ୍ୟସ୍ତ ଅଛି। ଏତେ ମ କଥା ହେଇନୁ କିନ୍ତୁ ସେ ଦବ। ସେ ଏମିତି ନୁହଁ ତା ବୋଉ ଆଗେ ଶୁଣିଲେ ସେ ଆମ ଘର କଥା ସେ ଆଗେ ତାଙ୍କର ଏଇନା ଦେବେ।
ହୁଁ ତମର ଟିକେ କରିକି ଦବ। ପଣସ ପକୁଡ଼ା ଚିଲ୍ଲି ପଣସ ଟିକି କରିବ ପଣସ ନେଇକି ଯିବି କରିକି ଦବ ଆଉ।
ହଁ ହଁ ତୁ ଆଣିବୁ ମୁଁ ବ ସବୁ କରିଦବ ବି ତୁ ମମି ଖଟା କରିରେ ନା ତମ ଆମ୍ବ ରେ।
ହଁଁ ଆମର ହେଇଛି ହଁ ଲଙ୍କା ଖଟା ହେଇଛି ଆଉ ସୋରିଷ ଖଟା ଦୁଇଟା ଟାଇପ ର ଖଟା ହେଇଛି ଆଉ।
ଆଉ ତୁ ମମି ଯୋଉଟା ଆମ୍ବ ଆଚାର କରେ ସେଇଟା ହେଇନି?
ହଁ ଆମ୍ବ ଆଚାର ଟା ହେଇନି କେବଳ ଲମ୍ ଙ୍କାଖଟା ଆଉ
ଫେବରେଟ ସେଇଟା କେମିତି ତୁ ବୋଉକୁ ନ କହିଲୁ କରିବାକୁ
ନା ଆମର ଏଠି କଣ କହିଲୁ ମାନେ କ ଆମ୍ବ ଗୁଡା ସବୁ ପାଚିଗଲା ତ ଆଉ କଞ୍ଚା ବେଳେ ପାରିଲନି ଆଉ ପାଚିରେ ଆମ୍ୱ ଗଡ଼ା ସବୁ ସବୁ ହାୱା ପବନରେ ଗଳି ପଡ଼ିଲା ତ ବେଶୀ ଆମ୍ବ ନଥିଲା ନା ଅଳ୍ପ ଆମ୍ବ ଥିଲା ସେଥିପାଇଁ କେବଳ କଞ୍ଚା ଆ ଯେତିକି ଆମ୍ବ ଥିଲା ସେତିକି ଲଙ୍କା ଆମ୍ବ ଖଟା ଆଉ ସୋରିଷ ଆମ୍ବ ଖଟା ହେଇଛି ଆଉ
ଓହୋ ଆଉ
ହଉ ତମ ସେ ଯୋଉ ବାଡି ହଁ ଦେବି ଆଉ ଯଉ ତମେ ବାଡିରେ ଯୋଉ ବଡ ଆମ୍ବ ଗଛ ଗୋଟେ ଥିଲା ସେଟା କଣ ମାନେ ସବୁ ଆମ୍ବ ସରିଲାଣି ନା ଅଛି।
କହନା ସେ ଗଛରେ ଆହୁରି ଆମ୍ବ ଅଛି। ଖଟା ଆମ୍ବ ଟା ବୁଲିକି କାହାକୁ କେହି ଖାଉନାହାନ୍ତି। ନବୁ କହୁନୁ ନହେଲେନେଇକି ଦେମି ଖଟା ଆମ୍ବ।
ହଁ ଯଦି କଞ୍ଚା ଆମ୍ବ ଯଦି ଏପର୍ଯ୍ୟନ୍ତ ଅଛି ତାହେଲେ କଞ୍ଚା ଆମ୍ବ ଟିକେ ଦବ ଆଉ।
ପୁରା କଞ୍ଚା ତ ନାହିଁ କିନ୍ତୁ ହଁ ଅଛି ତ ଯଥା ଦେମି ଯୋଉ ଜିମି ତ ଆଣି ତୁ ପା ଆସିବୁ ପଣସ ନେଇକି?
ହଁ ହଁ।
ସେମିତି ଭାବିବୁନୁ କିଛି ତୁ ଆଇଲୁ ବୋଲିକି ମୁଁ ଦେଲି ନହଲେ ଦେଇନଥାନ୍ତି ସେମିତି ନୁହ ମୁଁ ତ ତେଦେଇଥାନ୍ତି ହେଲେ କଣ ଭଲ ଆମ୍ବ ନୁହଁ ଜାଣିଛ ଆମ ଯୋଉ ଆମ୍ବ ସେଇଥିପାଇଁ ମୁ ଦୋଉନଥିଲି। ହୁଁ ଏମିତିପୁରା ଖଟା। ପାଚିଲେ ଟି ମିଠା ଲାଗେ ମାନେ ଉପର ଭାଗ ଟା କିନ୍ତୁ ଟା କୁଆ ଟା ଏତେ ମିଠା ଲାଗେ ନା।
ସବୁଠୁ ଯେ ଯେ ମାନେ ଖଟା ଆମ୍ବ ତ ଆମ ଘର ପାଖରେ ଗୋଟେ ଆମ୍ବ ଗଛ ଜଣଙ୍କର ଅଛି ହେଲା ତାଙ୍କର ଯୋଉ ଆମ୍ବ ଖଟା ବିଶେଷ କରିପାରିବନି ତୁ ଛି କରିଦେଇ ପଳେଇିବୁୁ ସେ ଆମ୍ବଥରେ ଦେଖିବୁମାନେ
ଆ ମ୍ୱଆମର ବି ଯୋଉ ଆମ୍ବ ଗଛ ଅଛି ସେଟା ହଉଛି ମାନେ ଦିଟା ଅଛି ଖଟା ବହୁତ ଖଟା ଆଉ ଦିଟା ଅଛି ମାନେ କ କଞ୍ଚା ବେଳେ ମିଠା ଆମର ତ ଏଠି କଞ୍ଚା ଆମ୍ବ ମାନେ ବହୁତ ଖଟା ମାନେ ପାଚିଲେ ତମେ ଚିନି ଭଳିଆ ମିଠା ହେଇଯାଉଛି।
ହୁଁ।
ହଁ।
ମିଠା ଆମ୍ବ ଟା କାଇ ଦେଇନୁ ତ ନୂଆ ହେଇଚି ବୋଧେ ଏଥର
ହଁ ହଁ ନୂଆ ହେଇଛି ଯୋଉ ଗଛ ନୂଆ ଗଛ ଯୋଉ ହେଇଥିଲା ଆମର ଦେଖିଥିଲୁ ତୁ ଆ ସେଇ ଗଛରେ ତ ହେଇଛି ଆଉ।
ଓହୋ ଆଉ ସବୁ ଭଲ?
ହଁ ମୁଁ ସେଇଭଳିଆ ଆଉ ତୋର ଭଲ? ଘରେ ସବୁ ନିଜ ନିଜ ଧନ୍ଦାରେ ସବୁ ଅଛନ୍ତି ଆଉ।
ଓ ହଁ ମୋର ସବୁ ଭଲ ଆଉ।
ଓହୋ ଏବେ ତୋର ମାନେ କଣ କର
କଣ କହିଲୁ ଶୁଭିଲେନି କଥା
ଏବେ କର ଏବେ କଣ ଚାଲିଛି ପାଠ ପଢା ଏମତି ଜବ ନା କଣ ଏମତି କରୁଚୁ ନାପାଟାଇମ୍ ଜବ୍ କରୁଛୁ?
ଯୋଉ ଝିଅ ହଉ ପାଠ ପଢା ସଇଲାଣି। ଗ୍ରାଜୁଏସନ କମ୍ପ୍ଲିଟ କରିକି ଏବେ ଭାବୁଛି ଜବ କୋଟେ ଭଲ ଜବ ଟେ ମିଳାନି କରନ୍ତି କେତେ ଦିନ ଆଉ ଘରେ ବସିମି ଏମିତି
ଏବେ ତ ଦରକାର ନା ଜବ ଏବେ ଦର
ଆଉ ଜବ ବା ଆଜିକାଲି ଦୁନିଆରେ ଜବ ନହେଲେ କିଛି ନାହିଁ। ଆମ ଘରେ ପାଖ କହନା, ଆମ ଘର ପାଖରେ ଗୋଟେ ଟୋକାଟା ବାହା ହବ ବୋଲି ହେଇପାରୁନି ଝିଅ ଘର ଖାଲି କହୁଛନ୍ତି ଚାକିରିଆ। ଚାକିରିଆ ଆଉ ଯିଏ ନାହିଁ ସିଏ ଆମେ ବି ଦିନେ ଗୋଟେ ଝିଅ ଚାକିରି ଦବ ନା ଆଉ ବିନା ଚାକିରି କରିଥିଲେ ଝିଅକୁ ନେଇକି ଆମ ଝିଅ କୋଉଠି ପୋଷିବ। ହଁ ଯିଏ ବିଦ୍ଯା ଦରକାରଥିଲେ ତା ବୋଉ ଟା ବି ଭାରି ଖରାପ ମାନେ ତା ଶାଶୁଯିଏ ହବ। ବହୁତ କଜିଆଗୋଇ କଜିଆଗୋଇ ତ ହଁ। କିନ୍ତୁ ଆମେ ସେଟାକୁ ସାଇଟି କରିକି ଆମେ ବି ପଜେଟିଭ ସଦାବେଳେ ରହିବା। ହଁ ଆମେ ଆମେ ସଦାବେଳେ ଠିକ ରହିଲେ ସବୁ ଠିକ ରହିବ। ମତେ ସବୁ ଏଇ କଜିଆ ଫଜିିଆକୁ କିଛି ଭଲ ଲାଗେ ନା ସମସ୍ତେ ସହିତ ତ ହସି ଖେଳିକି ବଞ୍ଚିବ ସବୁଠୁ ଭଲ।
ହଁ ହଁ ମନ ଅଛି ନା ସେ ଯୋଉ ଆମେ ରହୁ ଥିଲେ ସେ ହଷ୍ଟେଲ୍ ରେ କେତେ ମଜାମସ୍ତି କରନ୍ତି।
ହଁ ହଁ ବହୁତ୍ ମଜା ହୋଉଥିଲା।
ହଁ କବାଡ଼ି ଖେଳନ୍ତି ଆହୁରି କେତେ କଣ ସବୁ ଖେଳନ୍ତି।
କବାଡ଼ି ଯେ ଯୋଉ ଦେଖିଲୁ ନା ମନେ ଅଛି ନା ତୋର ବର୍ଷା ଯୋଉ ହୋଉଥିଲା ଆମେ ଲୁଡୁ ଖେଳୁଥିଲେ?
ହଁ ହଁ ମୁଁ ତତେ କେତେ ଥା ଖା ଥର ଖାଇଥିନି ଭାବେନି?
ହଁ ତୁ ବହୁତ୍ ଥର ହଁ ମୁଁ କାନ୍ଦି ପକେଇଲି ତ ଆଉ ହଁ ତୁ ଏତେ ଥର ଖାଇ ତୁ ଆଉ ମୁଁ କାନ୍ଦି ପକେଇଲି ଲିଟେରାଲି।
ସେଇଆା ମୁଁ ମାନେ ଖାଇନଥାନ୍ତି ତତେ କିନ୍ତୁ ମୁଁ ଯଦି ତତେ ନ ଖାଇଥାନ୍ତି ମୁଁ ମାନେ ଶୁ ବାଟିଆ ଯିଏ ଥିଲା ମୋ ସାଙ୍ଗମାନେ ସେମାନେ ଗୋଟେ ଖରାପ୍ ଭାବିଥାନ୍ତେ ଇଏ କାହିଁ ୟାକୁ ଖାଉନି। ସେଇଥି ପାଇଁ ମୁଁ ଖାଇଲି ହୁଁ ନହେଲେ ମୁଁ ଜାଣି ଥିବୁ ମାନେ ତତେ ଖାଇଥାନ୍ତି କିବେ? ସାଙ୍ଗଟା ଭଲ ସାଙ୍ଗ ଟା ମୁଁ ତତେ ଖାଇଥାନ୍ତି କି?
ଏଇ ଆମେ ଭାବୁଚି ରଜରେ ଆମେ ରାତିରେ ଆମେ ଲୁଡୁ ତାସ୍ କ୍ୟାରମ୍ ଚେସ୍ ଏଇଗୁଡ଼ା ସବୁ ଖେଳିବୁ ବୋଲି ଭାବୁଚୁ।
ପାନ ତତେ ଭଲ୍ ଲାଗେ ନା?
ହଁ ମତେ ମାନେ ଆଉ ଯୋଉ ଚେରି ଦେଖିଥିବୁ ନା ପାନରେ ଯୋଉ ଉପରେ ଯୋଉ ଚେରି ଲଗେଇକି ଯୋଉ ଦିଆ ହୁଏ?
ହଁ ହଁ।
ସେଇଟା ମାନେ ବୋହୁତ୍ ପସନ୍ଦ ମତେ ସେଇ
ମିଠା ପାନ ତୁ ଖାଉ?
ହଁ ମିଠା ପାନ ସେମିତି ରଜରେ ହେଲେ ମୁଁ ଖାଏ ଆଉ ତୁ ଖାଉ?
ହଁ ନା ମୁଁ ସେଇ ରଜ ଫଜରେ ହିଁ ଖାଏ ତତେ ଚା ଟା ଭଲ ଲାଗେ ନା କଫି ଟା ଅଧିକ ଭଲ୍ ଲାଗେ?
ମତେ ତ ଏମିତି ନର୍ମାଲ ଚା ମାନେ ନାଲି ଚା ଟା ମତେ ବହୁତ୍ ପସନ୍ଦ।
ଉଁ ହୁଁ ମତେ ଚା ଟା ବହୁତ୍ ଭଲ ଲାଗେ ମାନେ କ୍ଷୀର ଚା ଟା ଭଲ୍ ଲାଗେ। କ୍ଷୀର ଚା ଟା ମୁଁ କରି ଶଖିଚି ଯେ ନିଜେ।
ହଁ କେମିତି କରୁ କ୍ଷୀର ଚା ଟା କହିଲୁ?
ମୁଁ ଆମ ଘରେ ସବୁବେଳେ କରେ କ୍ଷୀରକୁ ଟିକିଏ ଫୁଟେଇ ଦବୁ ଫୁଟେଇ ଫୁଟେଇ ଫୁେଟେଇ ପୁରା ମିରି ଦବୁ। ମାରି ସାରିଲା ପରେ ସେ ତୁ ଇଏ ହବ ତା ଦେହରେ ପକେଇଦବୁ ଅଦା ଛେଚିକି ପକେଇଦବୁ ଗୋଲ୍ ମରିଚ ଛେଚିକି ପକେଇ ଦବୁ। ସବୁ ପକେଇ ସାରିଲା ପରେ ସେଇଠୁ ଫୁଟିବ ଫୁଟି ସାରିଲା ପରେ ଚା ପତି ପକେଇ ଦେଇକି ବାହାର କରିଦେଇ ପିଇବୁ ଆଉ।
ହଁ ଚା ରେ ଟିକେ ଇଲାଇଚୀ ପ ପକେଇଲେ ମାନେ ମୋତେ ବହୁତ୍ ପଶନ୍ଦ। ଇଲାଇଚୀ ଆଉ ଅଦା। ହଁ ମୁଁ ତ ସେମିତି ଚା ଟା କୁ ଫୁଟାଏ ଚା ଟା ଫୁଟିଲା ପରେ ଚିନି ପକାଏ ଚିନି ପକେଇଲା ପରେ ଇଲାଇଚି ଆଉ ଅଦା ଛେଚିକି ପକାଏ ସେ ଟିକେ ଫୁଟିଲା ପରେ ତାପରେ ଚା ପତି ପକେଇ ଦେଇକି ଗରମା ଗରମ୍ ବାହାର କରିକି ପିଏ ଆଉ।
ହୁଁ।
ଚା ସହିତ ଟିକେ ବିସ୍କିଟ ଖାଇବୁ ନହେଲେ ନିମିକି ଖାଇବୁ ବହୁତ୍ ବଢ଼ିଆ ଲାଗିବ।
ନିମିକି ଟା ଅଧିକ ପସନ୍ଦ ମୋ ମାମା କରନ୍ତି ଘରେ ହେଲା। ବଢ଼ିଆ ଲାଗେ ସେଟା।
ହଁ ଆମ ଘରେ ମୋ ଜେଜେମା କରନ୍ତି ମୋ ବହୁତ୍ ବଢ଼ିଆ ଲାଗେ। ହଁ।
ନା ମୋ ବୋଉ କରି ଶିକିନି କିନ୍ତୁ ମାମା ଯିଏ କରନ୍ତି ବୋହୁତ୍ ଭଲ କରନ୍ତି।
ଓହୋ ନା ଆମ ଜେଜ ମାନେ ଏମିତି କରନ୍ତି ମାନେ ବୋହୁତ୍ ଟେଷ୍ଟି ଲାଗେ ମାନେ ଆମ ଇଛା ଛୁଆ ବେଳେ ମାନେ ଗୋଟେ ଦିନିରେ ଟୋଟାଲି ମାନେ ଡବା ସରେଇ ଦୋବୁ ଆଉ।
ହୁଁ। ଥରେ ମୁଁ ଖାଇଥିଲି ନା କଁ ପା ତୁ ଆଣିଥିଲୁ?
ହଁ ହଁ ନେଇକି ଯାଇନଥିଲି।
ସେଇଟା ତ ସେଇଥର ତ ଯୋଉ ଦେଇଥିଲୁ ହଁ ନା ବଢ଼ିଆ ଯୋଉ ଗୁମ୍ ବୋଧେ କଳା କଳା ତା ଦେହେରେ କଣ ପକେଇଥିଲେ ସେଟା।
ହଁଁ ହଁ ନିମିକି ଟା ବୋହୁତ ବଢ଼ିଆ ଲାଗେ ମତେ। ଆମର ଏଇତ ପକୁଡି ଏବେ ହେଲାଣି ପକୁଡି ଖାଇବି ଗରମା ଗରମ ପକୁଡି ଆଉ ଟିକେ ସେ ଇଲାଇଚି ବାଲା ଚାହା ଟିକେ କରିଦେଲେ ହେଲା ଆଉ।
ତୋର ତ ବଢିଆ ଆଉ ସଦାବେଳେ ଖାଉଛୁ ପକୁଡି ମକୁଡି ଆଉ ଘରେ ରହିବୁ ସବୁଠୁ ବେଷ୍ଟ କିନ୍ତୁ ହଷ୍ଟେଲରେ ରହିବୁ ସବୁଠୁ ବେକାର ନୁହେ ନାଁ।
ହଁ ହଷ୍ଟେଲରେ କଣ ଏମତି କେତେ ମାନେ ଟାଇମ ଦୋଉଚନ୍ତି ବେ ବେଟାଇମ ଖାଇବା। ପିଇବା ଭଲ ଲାଗିବନି ପାଣିଆ ଡାଲି ଏତେ ମାନେ ଖାସ ନୁହଁ। ଆଉ ସେ ଯୋଉ ଛକର ଦହିବରାଟା ତମ ସେ ଛକର ଯୋଉ ଦହିବରାଟା କେମିତି ଲାଗେ।
ତି ଲାଗେ ସେଠି। ଆମେ ତ ସବୁବୋଳେ ଯାଇଁ ଖାଉ ସେଠି ଆ ହା ହା ହା ତୁ କ ସେଟା ସେଟା ସେଟା ଆମେ ସେଟା ଆମେ ଖାଇସାଇଲା ପରେ ଯୋଉ କଁ କରନ୍ତି କହିନି ଯୋଉ ଯାଇକି ଆଖୁରସ ପିଅନ୍ତିନା।
ହଁ ହଁ।
ସେଟା କେମିତି ଲାଗେ।
ସେଟାରେ ତ ମାନେ ପୁରା ମଜା ଲାଗେ ମାନେ ମଜା ଆସିଯାଏ ଖାଇଦେଇକି ପିଇଲେ। ଥଣ୍ଡା ଥଣ୍ଡା ଆଖୁ ରସ ପେଟ ପୁରା ଥଣ୍ଡା ଆମ ସେଠି ଯେଉଁ ଛକର ଯେଉଁ ଦହିବରାଟା ମାନେ ମୋତେ ବୋହୁତ ପସନ୍ଦ ଲାଗେ ମାନେ ଦହିବରା ଗୋଟେ ପ୍ଲେଟ ଖାଇବୁ ପେଟ ଫୁଲ।
ହଁ ଦହିବରା ଟା ବୋହୁତ ଭଲ ଲାଗେ।
ହଁ ଦହିବରା ସ୍ପେଶାଲ ବୋହୁତ ବଢିଆ ଲାଗେ। ଆଉ ତା ସହିତ ଆଖୁ ରସ ହେଲେ ତ ପୁରା ରେଡି ଆଉ ବଢିଆ ଲାଗିବ ଆଉ।
ହଁ ବେ ତୋ ବୋଉ ଯୋଉ କରନ୍ତିନି ନା ତୋ ମାମା ଯୋଉ କରନ୍ତି ଖଟା। ଆଉ କରିଚନ୍ତି ନା।
ହଁ ପା ଯୋଉ କରିଚନ୍ତି ସେଟାକୁ ନେଇକି ଯିବି ତୁ ଖାଇବୁ ଉଁ ଭା ତ ସହିତ ହୋଉ ପଖାଳ ଭାତ ସହିତ ହୋଉ ଖାଇବୁ ବୋହୁତ ବଢିଆ ଲାଗିବ।
ହଁ।
ଲଗେଇ ଖାଇଲେ ରାଗ ରାଗ ନା ତ ବଢିଆ ଲାଗିବ।
ହଁ ବଢିଆ ଲାଗେ ସେଟା।
ହଁ। ଆଉ ଏମିତି ବି ନିମିକିରେ ମୁଁ ଚା ମାନେ ମତେ ବୋହୁତ ଭଲ ଲାଗେ। ନିମିକିରେ ଚା ହୋଉ ମୁଢିରେ ଚା ହୋଉ ଆଉ ବିସ୍କିଟ ଚା ବୋହୁତ ବଢିଆ ଲାଗେ ତତେ ଭଲ ଲାଗେ।
ତତେ ଭଲ ଲାଗେ।
ମତେ ତ ବୋହୁତ ବି ଭଲ ଲାଗେ।
ଓହୋ ହଁ ମତେ ବି ବୋହୁତ ଭଲ ଲାଗେ ଟିକେ ଅଧିକ ମାନେ ମିଠା ଲାଗିଲେ ମାନେ ଚାହା ଟା ବୋହୁତ ବଢିଆ ଲାଗେ। ମତେ ତୁ ମିଠା ଚା ପିଉ ନା କମ୍ ମିଠା ଟିକେ ପିଉ।
ନା ମୁଁ ମିଠା ଚାହା ପିଏ।
ଓହୋ ଆଉ ଏବେ ତମ ସେଠି ବର୍ଷା ହୋଉଚି ନା ବର୍ଷା ହୋଉନି।
ନା ଆମର କାଇଁ ବର୍ଷା କମି ଗଲେ।
ହୁଁ ଆମଆଡେ ବି ବର୍ଷା କମିଯାଇଛି ଖାଲି ଟିକେ ଘଡ଼ ଘଡ଼ି ବିଜୁଳି ଟିକେ ଅଧିକ ଜୋରସେ ମାରୁଚି ଏବେ ଆଉ। ହଁ।
ଆଉ ସବୁ ଭଲ ତମ ସେଠି।
ହଁ ଭଲ ଆଉ ଆମର ଏତ ନୂଆ ଛକରେ ସେ ଛକରେ ଗୋଟେ ଭଲ ମା ର୍କେଟ ଦୋକାନ ଗୋଟେ ଖୋଲିଛି ବଢିଆ ଦୋକାନ ଟେ ତ ସେଇଠି ଯାଇଁକି ଏବେ ଗୋଟେ ମାନେ ସପ୍ ଟେ ଖୋଲିଚି ନାଇନ୍ଟି ନାଇନ ସପ୍ ଖୋଲିଛି ସେଇଠି ଯାଇଥିଲୁ ଉ ଟିକେ ଚପ୍ ପଲ ଆଣିଛୁ ବହୁତ ବଢିଆ ବଢିଆ ଚପଲ ଆଉ ୱାଟର ବୋଟଲ ପାଣି ବୋଟଲ ବଢିଆ ବଢିଆ ଅଛି। ଏସବୁ କିଣା କିଣି କରିକି ଆଣିଲୁ ଆଉ। ତୁ କେବେ ଆସିବୁ ସେଠି ଯେବେ ଆସିବୁ ସେ ଛକ ମାର୍କେଟକୁ ଯିବୁ ବଢିଆ ବଢିଆ ଜିନିଷ ଅଛି ନେଇକି ଆସିବୁ ଆଉ।
ହଁ ଆମେ ଯିବା ଆଉ।
ହଁ ହଁ ବଢ଼ିଆ ହବ ନା ଆଉ ଗଲେ। ନାଇନ୍ଟି ନାଇନ ରେ ସବୁ ଜିନିଷ ମିଳୁଛି। ତ ନେଇଆସିବା ବଢ଼ିଆ ହବ ଆଉ। ସବୁ କିଛି ଅଛି ଚପଲ ଅଛି। ଆଉ ରୁମାଲ୍ ଅଛି ଆଉ ପାଣି ବୋଟଲ-୍- ଆଉ ଆହୁରି ବି ବହୁତ୍ ବଢିଆ ବଢିଆ ଜିନିଷ ସବୁ ଅଛି ତୁ ମାନେ ବଜେଟ୍ ବାହାରେ ବି ବଢିଆ ବଢିଆ ଜିନିଷ ବି ଆଣିପାରିବୁ ତୁ ଆସ୍ ସିବୁ ଏଠି ଯିବାଥରେ କିଣା କିିଣି କରିବା ଆଉ। ପୁରା ରାଗ ଗୁପ୍ ଚୁପ୍ ଟିକିଏ ଖାଇକି ଆସିବା ଆଉ ଗୁପ୍ ଚୁପ୍ ନହେଲେ ସେ ଦହିବରା